ହାଲୋ ହାଲୋ ନମସ୍କାର।
କେମିତି ଅଛନ୍ତି?
ଭଲ ପୁରା ବୋହୁତ ବଢିଆ ଅଛି।
ଆଜ୍ଞା ଆଉ ଖାଇସାରିଲେଣି?
ହଁ ଖାଇବାଟା ଆମର ଏବେ ସରିଲା ଜଷ୍ଟ ଏବେ ସରିଚି।
ଟିକେ ଲେଟ୍ ହେଇଗଲା କୁହନ୍ତୁ ହଁ ମୋର ଏବେ ସରିଲା ଖାଇବା। କଣ ଆପଣ ଖାଇଲେ ମାଡ଼ାମ?
ମୁଁ, ଭାତ ଖାଇଚି, ଡାଲି ଖାଇଚି, ଆଉ ପୋଟଳ ହ ଆଳୁ ଉ ତରକାରୀ ବନାହେଇଥିଲା ତାକୁ ଖାଇଚି, ଶାଗ ଖାଇଚି, ପୋଇ ତରକାରୀ ଖାଇଚି, ଆମ୍ବ ଖାଇଚି, ଲେମ୍ବୁ ଖାଇଚି, ଆଚାର ଖାଇଛି। ଲୁଣ ଲଙ୍କା ଇତ୍ୟାଦି ଇତ୍ୟାଦି
ବହୁତ କିଛି ଖାଇ ଦେଲେ ଆଜ୍ଞା ବହୁତ କିଛି
ବହୁତ କିଛି ଖାଇ ଦେଇଚି ପରା ଆଜି ସେଇଟା କଣ କରିବି ଭାବି ପାରୁନି ଆଗକୁ କଣ ପରିସ୍ଥିତି ହବ
ଆଜ୍ଞା।
ଆଉ ଆପଣ କଣ ଖାଇଚନ୍ତି?
ଟ ଭଲ ରହିବ ଆଉ
ହଁ ଥଣ୍ଡା ଜିନିଷ ଖିଆ ହେଇଚି ଗରମ ଜିନିଷ ବି ବି ଆମେ ଖାଇଚୁ ସେ ତାଙ୍କରି ଭିତରେ ତାଙ୍କର ତାଙ୍କ ଭିତରେ ଝଗଡା ହଉଥାନ୍ତୁ ଆମର କଣ ଯାଉଚି।
ଆଜ୍ଞା ମୁଁ ତ ପଖାଳ ଖାଇଲି ପଖାଳ ସହିତ ଗୋଟେ ଆଳୁ ଭଜା ଆଉ ଯୋଉ ଟମାଟୋ ଚଟ ଟ କା ଖାଇଲି ତା ସହିତ ଗୋଟେ ଆମ୍ବ ଖାଇଲି ସେ
ଓହୋ ଆପଣ ପୁରା ସବୁ ଥଣ୍ଡା ଜିନିଷ ଖାଇଚନ୍ତି। ମୋର ଥଣ୍ଡା ଗରମ ମିକ୍ଛି
ଆଜ୍ଞା ଆପଣଙ୍କ ପଟେ ଟିକେ ଥଣ୍ଡା ଗକର ବି
ଆମ ଟା ଅଧିକ ଗରମ ହଉଚ ଥଣ୍ଡା ପ୍ରଶ୍ନ ନହିଁ ବର୍ଷା ଟିକେ ହେଇଗଲେ ସେଇ ଘଣ୍ଟେ ଦି ଘଣ୍ଟାର ଯାହା ଥଣ୍ଡା ଟା ବି ଜାଣିପାରୁଚୁ ତାପରେ ଆଉ କିଛି ନାହିଁ ଗରମ ହିଁ ଅଧିକ
ଆମ ଏଠି ନା ମାଡ୍ୟାମ ଚାଲିଶ ଡିଗ୍ରୀ ଅଛି ଫିର ବି ମାନେ ଥଣ୍ଡା ଲାଗୁଚି କାହିଁକି ନା ଆମ ଏଠି ଅଠଚାଲିଶ ସତଚାଳିଶ ଡିଗ୍ରୀ ଓ ଆମ ଏଠି ମାନେ ସତ ଚାଳିଶ ଅଠଚାଳିଶ ଡିଗ୍ରୀ ଥିଲା ନା ସେଥିପାଇଁ ଗରମ ମାନେ ବହୁତ ଗରମ ହ ଥିଲା ତ ଚାଲିଶ ବାଳିଶ ଡିଗ୍ରୀ ବି ଖରାରୁ ମାନେ ଜଣା ପଡୁନି ପଡୁନି ଖରା ଭଳିଆ। ଏତେ ଗରମ ସହୀ ସାରିଲା ପରେ ଟିକିଏ ଯେଉଁ ଗରମ କମିଛି ମାନେ ଆଠ ଡିଗ୍ରୀ ଉପରେ ମାନେ ଫରକ ଟା ପଡିଛି ସେଥିପାଇଁ ଏବେ ଜଣା ପଡୁନି ବେଶୀ ଖରା ବି ହଉନି ସେ ଖରା ବି ହଉନି ଟିକେ ମାନେ ଆଖପାଖ ଖ ଜାଗାରେ ବ
ହଁ ହଁ ବର୍ଷା ଟା ଏଇନେ ସବୁଆଡେ ହଉଛି ସବୁ ଆମର ତ ଇଆଡେ ଏବେ ଦି ଚାରି ଦିନ ହବ ଏ ଦିନେ ଛଡା ଦିନେ ବର୍ଷା ହିଁ ହଉଚି।
ଆଜ୍ଞା ଆଜ୍ଞା ମାନେ ଆଖପାଖ ଜାଗାଟାରେ ବର୍ଷା ହଉଚି ସେ ସେଥିପାଇଁ ଆମ ଏଇ ଏରିଆଟା ଟିକେ ଥଣ୍ଡା ରହୁଛି।
ଅ ହୋ।
ଆଜ୍ଞା। ଆଉ କେମିତି ଅଛନ୍ତି ଆପଣ ଆପଣଙ୍କର ଦେହ କେମିତି ଅଛି?
ଦେହ ଭଲ ଅଛି ଆପଣଙ୍କର?
ମୋର ବି ଦେହ ଭଲ ଅଛି ଆଜ୍ଞା ଆଉ ଆମ ଓଡିଶାର ମାନେ ସମସ୍ତଙ୍କର ପ୍ରିୟ ହେଉଚି ପଖାଳ
ହଁ ପଖାଳ ଟା ମୁଁ ପଖାଳ ଟା ପଖାଳ ଟା ମୁଁ ବି ବହୁତ ଖାଇବି ବାକି ଏଇନି ଟିକେ ଗରମ ଥିଲା ରାତି ପଖାଳ ଖାଇବି ସେଥିଲାଗି ଏଇନ ପୁରା ଚାଲାଖ ପଡିକିରି ଗରମ ଖାଇ ଦେଇଚି।
ଓହୋ ସେମତ ତି ଥରେ ଥରେ ଖାଇବା କଥା ଆଉ ମୁଁ ତ ମାନେ ଗୋଟେ ମାସ ହେଲା ଖାଲି ପଖଳ ଖାଉଚି ଆମେ ଗରମ ପାଇଁ
ଦିନରେ ପଖାଳ ଖାଉଚୁ ବାରଟା ବେଳେ ଗରମ ଖାଉଚୁ
ମୁଁ ତ ମାନେ ବାରଟା ବେଳକୁ ବି ମାନେ ଦଶଟାରେ ଭାତ ତିଆରି କରିଦେଲିି କଣ ନା ଏକ ଗୋଟେଟା ବେଳକୁ ଟିକେ ଥଣ୍ଡା ହେଇଯାଉଛି ତ ତା ସହିତ ଟିକେ ଦହି ଦେଇକି ଟିକେ ଫୁଟଣ ମାନେ ପକାଇକି
ହୁଁ ଦହିଛୁ
ହଁ ଦହି ବହୁତ ହି ସୁନ୍ଦର ଆଜ୍ ଟିକେ କାକୁଡ଼ି ହବ କାକୁଡ଼ି ହବ ତା ସହିତ ମାନ ଯୋଉ ହଁ।
ମତେ ଦହି ଛୁଙ୍କ ଟା ପୁରା ବଢିଆ ଟେଷ୍ଟ ଲାଗେ ମୁଁ ତ ଅଧିକ ଦହି ଛୁଙ୍କ ବଡିଚୁରା ଆଳୁ ଚକଟା ମୋର ମତେ ବେଶୀ ପସନ୍ଦ ଲାଗେ।
ମୋର ବି ସେଇଆ ପ୍ରିୟ ବହୁତ ହି ପସନ୍ଦ ଲାଗେ ଆମ ଓ ଓଡ଼ିଆ ଲୋକଙ୍କର ସେୟା ହିଁ ପ୍ରିୟ। ମାନେ ଟିକେ ଆଳୁ ଚକଟା ହେଇଥିବ ଆଳୁ ଚକଟା ସହିତ ଟିକେ ପଖାଳ ଆଉ ଟିକେ ଟମାଟୋ।
ସେ ଚକଡି ଦିଏ ଯୋଉଟା ପୁରା ରାଗ ରାଗ ଲାଗୁଥିବ ମୋ ପିଆଜ ଟିକେ ପକେଇଥିବି ମ ସେଟା ଆଳୁ ଚକଟା ମୋର ସେମିତି ହେଲ ପୁରା ବଢିଆ।
ଆଜ୍ଞା ଆଉ ପୋଡାପୋଡି ଜିନିଷ ବି ଟିକେ ବହୁତ ଭଲ ଲାଗେ ମାନେ
ପଡା ପୋଡି ଜିନିଷ ହେଲେ ମୋତେ ବାଇଗଣ ପୋଡାଟା ପୁରା ବଢ଼ିଆ ଟେଷ୍ଟ ଲଗେଇ।
ଆଜ୍ଞା ବାଇଗଣ ପୋଡା ଟିକେ ପୋଟଳ ଯୋଉ ଆସେ ପୋଟଳକୁ ପୋଡିକି ଖାଇଲେ ବି ଭଲ ଲାଗେ ଯୋଉ ଜହ୍ନି ଛୋଟ ଛୋଟ ଜହ୍ନି ଭେ
ହୁଁ ସେଇଟା ସବୁ ମିକ୍ସ କରିକରି ଚକଟେଇ ହେଲା ଆହୁରି ବଢିଆ
ଆଉ ବହୁତି ବଢ଼ିଆ ଲାଗେ ଆଉ ଗୋଟେ ଆମ୍ବୁଳ ହେଇଛି ତା ସହିତ ବହୁତ ହି ବଢ଼ିଆ ଲାଗେ। ମତେ ତ ମ୍ୟାଡ଼ାମ ଆମ୍ବୁଲ ରାଇ ଯୋଉ ଅମ୍ବୁଳ ରାଇତା ତ ମୋତେ ବହୁତ ଭଲ ଲାଗେ। ଆମ ଏପଟେ ତ ମିଳେନି ପ୍ରାୟତଃ ସମସ୍ତେ ଆଜ୍ଞା ଆମ ଏପଟେ କଣ ନାଁ ନା ପଶ୍ଚିମା ଓଡିଶା ଓ ସାଇଡି ରେ ସେଟା ମିଲେନି ତ ମୁଁ ଯେବେ ବି ଯାଏ ସେପଟକୁ ତ ଆମ୍ବୁଳ ରାଇ ନିହାତି ଖାଇବି ମୋତେ ବହୁତ ହିଁ ଭଲ ଲାଗେ। ମୁଁ ଫାଷ୍ଟ ଟାଇମ୍ ଖାଇଥିଲି କଉଁଠି ଜାଣିଚନ୍ତି? ଆମ୍ବୁଳ ରାଇଟା ରାମଚଣ୍ଡୀ ମ ମନ୍ଦିର ଯୋଉ
ଓହୋ ସେଠି ରାମଚଣ୍ଡୀ ମନ୍ଦିରରେ ସତରେ ସେଠି ଆମ ଭଲ ହିଁ ହୁଏ ମୁଁ ବି ଥରେ ଖାଇଚି ଯାଇଥିଲି।
ବହୁତି ବଢ଼ିଆ ଲାଗେ ସେଠାକାର ମାନେ ଆମ୍ବୁଳ ରାଇଟା ଆଉ ମାନେ ଆମ ପୁରୀ ଜଗନ୍ନାଥ ମନ୍ଦିର ର ଯୋଉ ଆସେ ମାନେ ଡଙ୍କ ତୋରାଣୀ ଟା
ଟଙ୍କ ତୋରାଣି କେବେ ପିଇଛନ୍ତି?
ଆଜ୍ଞା ମାନେ ଜଷ୍ଟ ବହୁତ ଟିକେ ଖାଲି ଟେଷ୍ଟ କରିଛି।
ଟଙ୍କ ଦୋରାଣି ପୁରା ଟେଷ୍ଟ ଲାଗେ। ମୁଁ ଏଇଥର ଯାଇଥିଲି ଆମର ଜଗନ୍ନାଥଙ୍କୁ ଦର୍ଶନ ଦ କରିବା ଯାଇଥିଲି ଯେ ସେ ଟଙ୍କ ତୋରାଣି ମୁଁ ଦୁଇଥର ପି ଦେଇଛି। ଆଉ ଥରେ ଢାଳି ହେଇଗ ଆଉଥରେ ପିଇ ଦେଇ ଆଉ ମୁହଁ ଲଗେଇ ପାଇକିରି ପଳେଇଆଇଲି। ସେଇ ଯୋଉ କର ଦବାକୁ କହନ୍ତି ମତେ ସେଥିରେ ମୁଁ ପିଇ ପାରିଲିନି ଆଉ ପିଇଲିି ପୁରା ବଢିଆ ଲାଗିଲା ପୁରା ଗରମ ସେ ଜିନିଷ ପୁରା ମିଳିବା ଟା ପୁରା କେତେ ଖୁସି ଲାଗିଲା ଯେ ଭଗବାନ ଯଦି ସତରେ ତାଙ୍କ ହାତରେ ଆମକୁ ଦେଇଦଉନ୍ତୁ ମକି ଦେଇଛୁ ସେମିତି ଖାଇବିନି।
ହଁ ବହୁତ ମାନେ ବହୁତ ହି ବଢିଆ ଲାଗେ ସେଇଟା ଆଉ ଅବଢା ଅନ୍ନ ତ ମାନେ ଆମର ଏକାଦଶୀ ବି ମାନେ କେତେ ମହା ଦେଖନ୍ତୁ ଏକାଦଶୀ ଏଟା ରେ ଅନ୍ନ ପାଆନ୍ତିନି ବୋଲି କୁହାଯାଏ।
ହଁ ଏକାଦଶୀ ମା ଲକ୍ଷ୍ମୀ ଲଷ୍ମୀ କରନ୍ତି ତ ସେଥିଲାଗି ଲକ୍ଷ୍ମୀ ମା ମାନେ ସେଦିନ ଅନ୍ନ ହିଁ ଖାଆନ୍ତିନି। ବାକି ଜଗନ୍ନାଥ ଖାଆନ୍ତି ଜଗନ୍ନାଥ ପାଇଁ ବନା ବନାନ୍ତି। ଲକ୍ଷ୍ମୀ ମା ବନାନ୍ତି ଜଗନ୍ନାଥ ପାଇଁ ବନାନ୍ତି ଲକ୍ଷ୍ମୀ ବିମା ଖାଆନ୍ତିନି ତାକୁ
ହଁ ଆଉ କୁହନ୍ତି ଏକାଦଶୀ ଦିନ ରେ ମାନେ ଅନ୍ନ ଖାଆନ୍ତିନି ବୋଲି କିନ୍ତୁ ଭକ୍ତ ଯାଇକି ହଁ ହଁ କିନ୍ତୁ ଭକ୍ତ ଯାଇକି ମାନେ ସେଇୟାକୁ ଖାଆନ୍ତି କାହିଁକି ନା ଯୋଉ ପ୍ରସାଦ କୁ କେବେବେଲେ ଅବମାନନା
ହଁ ହୋ ହଁ ସେଟା ଠିକ୍। ବାକି ସେଟା ଅଲଗା କୋଉଠି ବି ଖାଇ ହୁଏନି ଜଗନ୍ନାଥ ମନ୍ଦିରରେ ଏକାଦଶୀରେ ମାନେ ସେଠି ଅନ୍ନ ଭୋଜନ କରନ୍ତି।
ଗା କୋଉ ଜାଗାରେ ବି ସେଇଟା ସେଇଆ ଖାଇଲେ ପା ପ ଅନ୍ନ ଖାଇଲେ ପାପ। କିନ୍ତୁ ଆମ ପୁରୀ ମନ୍ଦିର ରେ ଅନ୍ନ ଖାଇଲେ ପାପ ମେ ଣ୍ଟି ଯାଏ ବୋଲି ଲୋକ କୁହନ୍ତି। ବୋହୁତି ଭଲ। ମାନେ କେତେ ସୁନ୍ଦର ସୁନ୍ଦର ରିଚୁଆଲ୍ସ ଗୁଡ଼ାକ ଆମର ଅଛି। କେତେ ଭଲ ଆଉ ଆମ ତ ମହାତ୍ମ୍ୟ ବି ଶୁଣିଥିବେ ଯେ ମାନେ ଯୋଉ ଗୋଟେ ପାତ୍ର ଉପରେ ଆଉ ଗୋଟେ ପାତ୍ର ରଖିକି ମା ନେ ସେ ରୋଷେଇ କରା ହୁଏ।
ଓ ହୋଉ।
ତଳେ ଯୋଉ ପାତ୍ର ଥାଏ ମାନେ ଆ ଆଠଟା ନା ସାତଟା ବୋଧେ ରଖନ୍ତି ମାଟି ପାତ୍ର ତ ତଳ ତ ଆଜ୍ଞା ଯଉ ଉପରେ ଥାଏ ଯୋଉ ମାଟି ପାତ୍ରଟା ସେଇ ଆଗ ତିଆରି ହୁଏ। ପ୍ରଥମେ ତିଆରି ହୁଏ। ମାନେ ତା ତଳର ପୁଣି ତିଆରି ହୁଏ ସେକେଣ୍ଡରେ ସେମିତି ସେମିତି
ସେ ଭଗବାନଙ୍କର ଗୋଟେ ଯୋଉ ଲୀଳା କୁହନ୍ତି ସେଟା ଲୀଳା ଅପାର ଆଉ।
ସେଟା ତ ବର୍ଣ୍ଣିତ କରି ହ ବନି ବର୍ଣ୍ଣନା କରି ହବନି ବିଲକୁଲ ବି। ଏତେ ସୁନ୍ଦର ମାନେ ସାଇଣ୍ଟିଷ୍ଟ ଗୁଡ଼ାକ ବି ମାନେ ଆସିକି ଟେଷ୍ଟ କରିକି ଯାଇଛନ୍ତି। କିନ୍ତୁ ସେମାନେ ବି କିଛି ଖୋଜ ଖବର ପାଇଲେନି କାହିଁକି ଏମିତି ହୁଏ।
ସେଇଟା ତ ପ୍ରସିଦ୍ଧ ସବୁ ସେ
ଆଜ୍ଞା। ମୁଁ ତ ଆର ଜ ମରେ ଯଦି ଜନ୍ମ ହେମି ଯଦି ମାନେ ମନୁଷ୍ୟ ଜନ୍ମ ହେବି। ତାହେଲେ ମୁଁ ଭଗବାନଙ୍କୁ ପ୍ରାର୍ଥ ପ୍ରାର୍ଥନା କରୁଛି ମତେ ପଣ୍ଡା ଜନ୍ମ ଦିଅନ୍ତୁ। ଆଉ ଯୋଉ ମାନେ ରୋଷେଇଆ କରନ୍ତୁ ସେଠି ମୁଁ ଟିକେ ଦେଖିବାକୁ ଚାହେଁ
ହଁ ସିଏ ସେମ ସେଇଟା ତ ବାପ ଭାଗ୍ୟରେ ଥିଲେ ସେଇଟା ହବ ଭଗବାନ ନିଶ୍ଚିନ୍ତ ଯଦି ଆମେ କିଛି ଭଲ କର୍ମ କରିଥିବା ଆମେ ସେ ପଣ୍ଡା ଜନ୍ମ ପାଇବା। ଆଉ ଯଦି ପଣ୍ଡା ଜନ୍ମ ନ ପାଇବା ତ ଯେକୌଣସି ଜନ୍ମ ଦେଇକିରି ବଡଦାଣ୍ଡରେ ତ ଆମେ ଗୋଟେ କାମ କଲେ ଆମେ ତାଙ୍କର ଗୋଟେ ଦାସୀ ବୋଲି ଭାବିବା।
ମାନେ ଆମ ଶାସ୍ତ୍ରରେ କୁହାଯାଇଛି ଯେ ଯୋଉ ପଣ୍ଡା ଗୁଡାକ ଅଛନ୍ତି ସେମାନେ ସବୁ ଦେବ ତାଙ୍କର ମାନେ ଅଂଶ ଗୁଡ଼ାକ ମାନେ ଦେବ ତା ଗୁଡାକ ସବୁ ସେଥିପାଇଁ ଆମେ ପଣ୍ଡାମାନଙ୍କୁ କେବେ ବି ମାନେ ଅବ୍ୟବହାର ମାନେ ବ୍ୟବହାର ଦେଖେଇବାନି ତାଙ୍କୁ। ସେମାନେ ଯେମିତି ବି
ହଁ ହଁ ନାନ ଶାସ୍ତ୍ରରେ ଅଛି ବ୍ରାହ୍ମଣ ମାନଙ୍କୁ ଆମେ ଅପମାନ କରିବାଟା ଆମର ଠିକ କିନ୍ତୁ ଆମର ସେଇଟା ହଉଛି ଖରାପ ମାନେ ଅପମାନ ଆମେ ଯେ କୌଣସି ବ୍ରାହ୍ମଣଙ୍କୁ ଅପମାନ କଲେ ଆମର ସେଇଟା ପାପରେ ମାନେ କେ କେତେ ସହ ପାପରେ ଆମେ ଭାଗିଦାରୀ ବୋଲି ସେ
ହଁ ଆଉ ଜଗନ୍ନାଥ ମନ୍ଦିରରେ ଯେତେ ପଣ୍ଡା ସବୁ ମାନେ ମାନେ ଅଛନ୍ତି ସେବାୟତ ଗୁଡ଼ାକ ସେମାନେ ସମସ୍ତେ ମାନେ ଦେବତା ମାନେ ଦେବତାଙ୍କ କର ଜନ୍ମ ମାନେ ଜନ୍ମ ନେଇ ଦେବତା ମାନେ ଜନ୍ମ ନେଇକି ପଣ୍ଡା ରୂପରେ ଭଗବାନଙ୍କ ସେବା କରୁଛନ୍ତି। ନହେଲେ ଆମ ଆମ ମାନେ ତାହା ସାଧାରଣ ମଣିଷଙ୍କର ଏତେ ମାନେ ନାହିଁ ଯେ ସେ ମାନେ ସ୍ଵୟଂ
ସାଧାରଣ ମଣିଷଙ୍କର ଅଛି ସାଧାରଣ ମଣିଷଙ୍କର ବି ସେ ତ ଗୋଟେ ଭଗବାନଙ୍କୁ ଡାକିବାର ଗୋଟେ ଶୈଳି ପାଇଛନ୍ତି, ଯେତେବେଳେ ଭତିରେ ଯେକୌଣସି ଲୋକ ବି ପଣ୍ଡା କଣ ଅଁ ସାମାନ୍ୟ ମଣିଷ ଆମେ ବି ଡାକିଦେଲେ ଭଗବାନ ଆମ ଡାକ ଶୁଣୁ ଆଉ ବାଉରି ହାତୁରୁ ତ ଦାସିଆ ବାଉରି ହାତୁରୁ ତ ଜଗନ୍ନାଥ ନଡିଆ ନେଇଗଲେ ଆଉ ସିଏ ତ ପୁଣି ସାମାନ୍ୟ ଥିଲା ସିଏ ତ ବାଉରି ଥିଲା ନା ବ୍ରାହ୍ମଣ ନଥିଲା।
ହଁ।
ଶବରୀ ହାତୁରୁ ତ ପୁଣି କୋଳି ଛଡେଇ କିରି ଖାଇଲେ ସିଏ ତ ପୁଣି ଶବରୀ
ଆପଣ ଗୋଟେ କଥା ଜାଣିଛନ୍ତି ମ୍ୟାଡମ୍ ମାନେ ଯୋଉ ନା-ନା ନାରଦ ଯୋଉ ଅଛନ୍ତି ଜାଣିଥିବେ ନାରଦ ଶୁଦ୍ର ଘରରେ ଜନ୍ମ ହେଇଥିଲେ, ମାନେ ସେ ମାନେ କହିବାକୁ ଚାହାଁନ୍ତି ଭଗବାନ କହିବାକୁ ଚାହାଁନ୍ତି ଯେ ଆମ ଯୋଉ ଅଛନ୍ତି ଜାତି ବାତି ସେ ଏହା କିଛି ନୁହଁ। ମାନେ ସବୁ ଜାତି ସମାନ। ମାନେ ସେଥିପାଇଁ ଥରେ ଗୋଟ ଗୋଟେ କଥା ଅଛି ସେ ଇଟା ଯେ ନାରଦ ମୁନି ତ ସେ ତ ବ୍ରାହ୍ମଣ ନା, କିନ୍ତୁ ସେ ବି ଦିନେ ମାନେ ଶୁଦ୍ର ଘରରେ ଜନ୍ମ ହେଇ କି ତାଙ୍କର ଶୁଦ୍ଧ ଭକ୍ତ, ଭଗବାନଙ୍କର ଶୁଦ୍ଧ ଭକ୍ତ ହେବାର ପ୍ରମାଣ ଦେଇଛନ୍ତି। ତ ଆମେ ସେମିତି ଜାତି ଇଏ ବି କହିପାରିବାନି ଯେ ଏଜା ର ତା ମେଏମିତି ବୋଲି, କାହିଁକି ନା ସେମାନେ ବି ଗୋଟେ ଦେବତା ହିସାବରେ ଜନ୍ମ ହେଇଥିବେ। ଆଜ୍ଞା
ଆଜ୍ଞା, ଟିକେ କଲ୍ କରୁଚି ଆପଣଙ୍କ ପାଖକୁ। ହୋ-ଓ।
ଆଜ୍ଞା ଆଜ୍ଞା ଆଜ୍ଞା।
ସାରେ କେ ଜାଣିବୁ।